ହ୍ୟାଲୋ ହ କଣ କରୁଚୁ?
ଏଇଠି ଶୋଇଥିଲି ଆଉ।
ହଁ, ହଉ।
ଆଉ ତମର କଣ କରୁଛ ସବୁ?
ଆମର ବର୍ତ୍ତମାନ ମୁଁ ଖାଇବାକୁ ଯାଉଛି ପୁଅ ଖାଇଲେ ପଡୁଛି ଆଉ ଇଏ ସେମାନେ ତ ଆର ଘରେ ସୋଇଛନ୍ତି। କିଛି ନାହିଁ ସଫାସଫି କରିକି ଲେଟ ହେଲା ଯେ, ଖାଲି ଭାତ, ଡାଲି ଆଳୁ ଭର୍ତ୍ତା।
ହୁଁ, ହୁଁ।
ଭାତ, ଡାଲି। ଆଳୁ ଭତ୍ତା ଟିକେ କରିଦେଇଛି। ଭାବିଥିଲି ପୋଟଳ ବାହାର କରିଥିଲି ଭାଜିବା ପାଇଁ ଆଉ। ଇଛା ହେଲାନି।
କାଲି ରଜ ପାଇଁ କଣ କଣ ସବୁ ତିଆରି କଲଣି?
ହ ହଁ ରଜ ପାଇଁ କିଛି ତିଆରି ହେଇନି ମୁଁ ବି ଏଇ ଗୋଟେ ବେଳକୁ ଆସିକି ଗାଧେଇକି ବିରି ଚାଉଳ ଟିକେ ବତୁରେଇ ଦେଇଥିଲି।
ହୁଁ
ଆଉ ବଟା ବଟା ହେଇନି ସେ ତ ରାତିରେ ବାଟିକି ରଖିଦେଲେ ସକାଳୁ ଖାଇବୁ।
ଯଉ ମସ୍ ମସଲା ପିଆଜ, ଫିଆଜ ସବୁ କାଟି କୁଟାକି ରଖିଦେଇଥିଲେ ହବନି? ଗୋଟେ ଡବାରେ ଅଲଗା, ଅଲଗା ଟମାଟୋ ଅଲଗା, ପିଆଜ କାରଣ ରଜ କଟା କଟି କିଛି ହବନି ନା।
ନାଇଁ ବା କାଟିବିନି ପୁଅ ଅଛି ସେ କଟା କଟି କରିଦବ, ଟିକେ ଆଉ କିଛି କିଛି ନହେଲେ ମସଲା ଟିକେ କାଲି ପାଇଁ ତ ମୁଁ ବାଟିକି ରଖିଦବି ଯାହା ହେଲେବି
ହଁ ନାଇଁ ଏମିତିରେ ବି ଯଦି ପୁଅ ବି କାଟ ଡବା ଅଲଗା ଅଲଗା ଛୋଟିଆ ଛୋଟିଆ ଡବାରେ ପିଆଜ, ଟମାଟର ଯାହା ଦରକାର ହବ କରିବ ଯାହା ନ ଦରକାର ହବ ରଖିଦେଇଥିବ କାଟିକୁଟିକି ରଖି ଦେଇେଥିଲେ
ପିଆଜ ହରା ଏମିତି କଟା ରଖନ୍ତିନି ତ?
ହୁଁ ରଖିଲେ କିଛି ହବନି ତଥାପି ଅଛି ଆମର, ଆମର ଆମ ଶଶୁର ଯାହା କାଟି ଦିଅନ୍ତି, ଏବେ ଆଉ ସିଏ ବସି କାଟୁ ନାହାନ୍ତି, ତଥାପି ଯିଏ ଘରେ କାମ କରୁଛନ୍ତି ତାଙ୍କୁ କହିକି କଟାକଟି ଟିକେ କରିଦବୁ ଆଉ ସିଏ କାଟନ୍ତି। ଆମେ କେତେବେଳେ କେମିତି ଲୁଚେଇ, ଲୁଚେଇ କାଟିଦବା ଆଉ କଣ କରିବ ସବୁବେଳେ ଆଉ କାହାକୁ ବୋଉ ଦେଖିଲେ ପାଟି କରନ୍ତି।
ସବୁବେଳେ ଡିପେଣ୍ଡ ହେଇପାରିବନି ନା କାଟିବା ପାଇଁ।
ହଁ ଛୋଟ ଟେ ଲେମ୍ବୁ ଟେ କାଟିଦିଅ, କଣ ଟେ କାଟିଦିଅ, ସମସ୍ତେ ସବୁବେଳେ
ଆଉ ଯେହେତୁ ଅଭ୍ୟାସ ବେଳେ ବେଳେ ବି ଜଣା ପଡୁନି କାଟି ହେଇଯାଉ
ହଁ କାଟିଦିଅ, କାଟିଦେଲୁ? କାଟିଦେଲୁ କହିକି ରଖିଦେଲା ବେଳକୁ ସଇଲା। ଆଉ ଡ୍ରେସ ପତ୍ର ସବୁ କିଣାକଣି ସରିଛି?
ହୁଁ ନ ମୁତ ବୁଲି ଯାଇଥିଲି ତ ଜାଣିଛ? ସେଇଠି ଯାହା କିଣା କୁଣି କରିଥିଲି ଆଉ। କିଛି କିଣିନି କାଲି ଯାଇଥିଲୁ ଟିକେ ଆମେ ଭୁବନେଶ୍ଵରତ ସେଇଠୁ କିଣିକି ଆଣିଲୁ ଗୋଟେ କୁର୍ତ୍ୀଟେ ଧରିକି ଆସିଚି ଏମିତି ଅଡ଼ିନାଲ କୁର୍ତ୍ତିୀଟେ ଆଉ ବିନ୍ଧବା ପାଇଁ ଯୁଡିଅରୁ।
ଉଁ ହୁଁ ଆଉ କଣ?
ନହେଲେ ନାଇଁ ସାଢ଼ିଟେ ନହେଲେ ଲୁଗାଟେ ବିନ୍ଦିଦବା ଆଉ।
ଉଁ ହୁଁ ଏଇତ ଆମରି ପାଇଁ କଟନ ଲୁଗା ଥୁଆହେଇଚି। ଯେ ସକାଳୁ ଏତେ ପିଠା ପଣା କରିକି କେତେବେଳେ ଲୁଗା ପିନ୍ଦା ଆମେ ଭାବୁଚୁ ସକାଳୁ ପୁରୁଣାଟେ ପିନ୍ଧିକି ପୁ ପିଠା ପଣା କଲା ପରେ ନୂଆ ପିନ୍ଧିବୁ। ହେନ ଗରମ ପ୍ରବଳ ହବ ନୂଆକ୍ ପିନ୍ଦିକି ରୋଷେଇ କଲେ ପିଠା, ପଣା କଲା ଆଳକୁ।
ହୁଁ ମୁଁ ହେଇଟୁ ଗୋଟେ ଲୁଗାଟେହିଁ ରଜଟାରେ ପିନ୍ଧିଦବା।
ହୁଁ, ହୁଁ ନାଁ ଗୋଟେ ଲୁଗା ସିଲେଇ ସୁଲା କରିକି ଥୋଇଚୁ ଆଉ ପିନ୍ଧିବୁ ବୋଲି।
ହୁଁ ହୁଁ।
ଛୁଆଙ୍କର ତାପାପା ଯୋଉ ବୁଲି ଯାଇଥିଲେ ଆଣିଥିଲେ ସେଇଆଡ଼ୁଯେ ସେମାନ୍ତିବି ଗୋଟେ ଗୋଟେ ପିନ୍ଧ୍ଦେବେ।
ହଁ ପୁଅରତ ଅଛି। ନହେଲେ ନାଇଁ ଏମିତି ରଜରେ ମୁଁ କାସ୍ କରେନି ଆଉ ପୁଅପିଲା
ହୁଁ ପୁଆପିଲା ଥରେ ଏମାନେ ଯେହେତୁ ସେମାନେ ସମସ୍ତେ ପିନ୍ଧିବେ ଆ ଇଏ ଟିକେ ଖୋଜିବେ ଛୁଆରା।
ମାମୁଁ ଆଉ ମେନ୍ ହେଲା ଘରେ ସବୁବେଳେ ଆଭେଲେବୁଲ ରୁହେବୋଲି ପିନ୍ଧେ।
ହଁ ହଁ ସେଇଆତ ଏମାନେ ଦିଜଣଙ୍କର ବିଶ୍ୱାସ କରିବୁନିି ନାନି ଚାରି ହଳ ପାଞ୍ଚ ହଳ ଲେଖା ଥୁଆ ହେଇଚି ଆଉ କିଛି ଫଙ୍କ୍ସନ୍ ପଡ଼ିନେ ପିନ୍ଧିବେ ଆଉ ଓର୍ ମେନ୍ ମେ ଭାବିଥିଲି ହଁ ଆଣିଚନ୍ତିତ ଅଁ ଏକାଥରେ ତାବଡ୍ ତାକୁ ପିନ୍ଧିଦବ ଆର ମାସେ ତା ଅଗଷ୍ଟ ମାସେ ତା ବଡେନା।
ଓହୋ।
ପିନ୍ଧିଦବ କଥାଥରେ ଆଉ କିଏ ଆଉ
ଆଉ ରଜ ପର୍ବ ପାଳିବାକୁ କଣ କହୁଥୁଲ ତମର? ହୁଁ କୋଉଠି ହଉଚି ବୋଲି ରଜ ପୋଗ୍ରମ?
ରଜ ପୋଗ୍ରାମ ହଉଚିଯେ ଟିକେ ଦୂର ବାଟ ଦେଖିଆ କଣ ହଉଚି ଯଦି ଯାଇପାରେ ଭଲ କଥା ସବୁ ମାନେ ପଢୁଚି ଷ୍ଟେସ୍ନାରୀ ହରିକା ପଡ଼ୁଚି ସେ ଯୋଉ ଉଁ ଦୋଳି ପଡ଼ୁଚି ପଡ଼ୁଚି ଦୂର ବାଟ ଯଦି କିଏ ନେଲା ଯିବୁ ନହେଲେ ନାହିଁ ଆଉ। ଆସିବୁକି ଆସୁନୁ ଇଆଡ଼େ ବୁଲିକି ଯିବୁ ଟେସ୍ନାରୀ କିଣିବୁ ଦୋଳି ଖେଳିବୁ? ରଜ ପାଳିବୁ ପିଠା ଦିଖଣ୍ଡ ଖାଇବୁ ଯିବୁ ଆଉ।
ନାଇଁ ମୋ। ରଜ ପାଳିବାକୁ କୁଆଡ଼େତ ଯିବିନି ଗାଁକୁ ଗଲିନି ଆଉ। ରଜ କଣ ପାଳିବାକୁ ଯିବି ଆଉ।
ଉଁ ହଁ ନାଇଁ ଏଇବୁ ମୁଁ ହେଇଥିପାଇଁ କହୁଥିଲି ତମେ ମାନେ ସବୁ ଭୁବନେସ୍ୱର୍ ଅ ଯଦି ଗଲ ରଜ କୋଠିକି ଯାଇଥାନ୍ତ ମଲ୍ ଫଲରେ ଟିକେ ଦୋଳି ଦୋଅ କଥା କରିଥିବେ ସେ ଦୋଳି କରିନଥିଲେ ଯୋଉ ଯାଇଥିଲ?
ହୁଁ।
ହେଇଥିଲା ଦୋଳି ସାମ୍ନାରେ?
ହେଇଥିଲା।
ଏଇଟା ତାହେଲେ ରଜ ଦିନ କରିବେ।
ରିଲାନ୍ସ୍ ସ୍ତେଣ୍ଡ ଆଗରେ ଉଁ ଗୋଟେ ଦୋ ଆଗରେ କଣ ତା ଙ୍କର ତାଙ୍କରି ଉପରେ ଗୋଟେ ଝୁଲ ଦୋଳି ପକେଇଥିଲେ ଉଁ ସବୁ ଯାଇ ଖେଳୁଥିଲୁ।
ହଁ ଫଟୋଲ ଉଠାଇ ଯାଆନ୍ତି କାରଣ ଆମେ ଯାଇଥିଲୁ ମଝି ରଜକୁୁତ। ମଝିରଜକୁ ଉ ଯୋଉ ଏଠି ଦୋଳି, ହେଇଥିଲା ତାମାନେ ରଜ ତିନି ଦିନି ଚାରି ଦିନି ରଖନ୍ତି।
ଦୋଳିଟେ ପଡେ ଆଉ।
ହଁ। ଝିଅ ମାନେ ଯାଇକି ସେ ଖେଳ ପଟ, ଫଟ ଉଠେଇକି ଆସନ୍ତି। ଫୁଲ, ଫୁଲ ସଜେଇଥାନ୍ତି ଦୋଳିଟାରେ।
ହୁଁ ହୁଁ।
ଝଂକ୍ ହୁଁ।
ଆଉ ତମେ କୁଆଡେ ଆଉ। ଏ ନାଇଁ ବୁଲାବୁଲି ଆଉ ତମର ପୋଡପିଠା ପୋଡ ପିଠା କରୁଛ ନା ନାଇଁ।
ପୋଡ ପିଠା ଯାହା ଯାଇଥିଲେ ଯୋଉ ଗାଁ ତାଙ୍କ ଗାଁ କୁ। ସେ ଧରିକି ଆସିଛନ୍ତି। ଏ ବଡ ପୋଡ ପିଠାଟେ କ୍ଷୀର ପୋଡ ପିଠା ଜିଲାପି ମିଠା ବରା ସବୁ ଆଣିଛନ୍ତି ଯେ କାଲି କଣ କରିବୁ। କାଲି ଖାଲି ମୁୂଆ ପିଠା କରିବ ଆଉ ଛି କରିବୁନି ବରା ଆଜି ସମସ୍ତେ ଖାଇବେ ସେ ପୋଡ ପିଠା ତ ଯାହା ହେଲେ ବି ବଳିବ। ଜନ୍ତା ପୋଡପିଠା ଧରିକି ଆସିଛନ୍ତି। ଆଉ ଇଏ ଯୋଉ କ୍ଷୀର ପୋଡ ପିଠା। ନା ସମସ୍ତେ ଖାଇ କଁ ପୋଡ ପିଠା ଆମର ମୁଆଁ କରିଦେଲେ ସମସ୍ ସେ ମୁଁଆଁ ଖାଇବେ ନହେଲେ ଇଟିଲି ନହେଲେ ଚକୁଲ ଏତିକି। ଆଉ କ କରିକି ପୁଣି ଏଇ ସାଇରେ କିଏ ଜଣେ ମରିଥିଲେ ଯେ ତାଙ୍କ ବର୍ଷିକିଆ ଯାଇନି ଭଲ ମନ୍ଦ କରିବେନି ବୋଲି ତାଙ୍କ ଘରକୁ କଣ ଦେବା କହୁଥିଲେ ମୁଆଁ ପିଠା ଆଉ ଚିକେନ। କରିକି ଦେବେ।
ହଁ କାଲି ଆମର ବି ଟିକେ ଚିକେନ କରିଦବୁ ଆଉ ଏ ପିଠା ଦିଆ କରିଦେଲେଣି
ହଁ କଥା ହୋଉଚୁ। ଏଇଠି ମୋ ଶ୍ୱଶୁର ଶାଶୁ ସେ ମୋ ପିଠା ଟିକେ ଖାଇବେ ଭଲ ପାଇବେ।
ଆମ ମୁହଁ ପିଠା ଖାଆନ୍ତି ନା ମୋ ପୁଅ ତ ଖାସ କରି କୌଣସି ଅଲଗା ପିଠା ଖାଉନି।
ଆଉ ମୁଁ ଆମେ ଇଟିଲୀ ରେ ଟିକେ ନଡିଆ ଦେଲେ ଭଲ ଲାଗେ। ନହେଲେ ନାଇଁ ଚକୁଳି ପିଠା କ ନଡିଆ ଆମେ ତ କରିକି ଯେ ବାଜେଣିଆ ଲାଗୁଚି ମଣିଷ ଖାଇବାକୁ ଇଚ୍ଛା ହୁଏନି ଆଉ। କରିକି ଭଲ ଲାଗେ ଯେ ଖାଇବାକୁ ଇଛା ହୁଏନି।
ଆଉ ନଡିଆ ପକେଇଲେ ଆମ ପୁଅ ଖାଏନି ପିଠା ସବୁଆଡୁ କା ପାଖରୁ ନେ ଟିକେ ଚକୁଳ ପିଠା ହେଲେ ଦେ ପିଠା ତ ଦେଖିଲେ ଟିକେ ତାକୁ ଲୋଭ ଆଉ ଛୁଆଙ୍କର ଆଉ
ଏଇଠେ ତା ପୁଅ ଯିଦି କରୁଛି ତା ମାମା ପାଖେ ଶୋଇବ ବୋଲି। ତା ମାମା ତଳୁ କାମ ସାରିକି ଆସିନିମ। ଇଏ ଯିଦି କରୁଛି ଯେ ମୁଁ ମାମା ପାଖେ ଯାଇ ଶୋଇବି।
ରଜଟା ଘରେ କାମ ଥିବ ନିହାତି। ନଣ ଗଦେ ହଉ ହଉ ଇଆଡେ ଟିକେ ବୁଲି ଆସନ୍ତ ଟିକେ ରଜ ବୋଲି।
ନାଇଁମ ବୁଲାବୁଲି ରଜ ପର୍ବପର୍ବାଣିୀକୁ ଯାଇ ହଉନି କୁଆଡେ। ମାନେ ଘରେ ଏତେ କାମଜେ କଲା ଏଳକୁ ବି ଟିକେ ଗିଲଟି ଫିଲ୍ ହୁଏ ହେଲାକି। ସତ କଥା ଆଉ ଟିକେ ଜଣ ଦି ଯୋଉ ପ୍ରେସର ପଡେ ନା। ହେଇଥିପାଇଁ ଆଉ ରଜରେ ଆମର ଯେତିକ ପିଠା ପଣା ହବ କାଲି ଆମକୁ ଏଗାରଟା ବାରଟା ପର୍ଯ୍ୟନ୍ତ ଫୁରସତ ନାଇଁ କିଏ ଚିକେନ ଖାଇବ କିଏ ମାଛ ଖାଇବ କିଏ ମଟନ୍ ଖାଇବ। ଏମିତି ଭେରାଇଟି ଆଣିବେ ଯେ ପର୍ବପର୍ବାଣିରେ ବହୁତ ଭେରାଇଟି କରିବାକୁ ପଡେ।
ବନି କିନ୍ତୁ ସବୁ କରିକି କରିବ ଖାଲି ଆଉ।
ହୁଁ ଆଉ କାମ ଦୋଳିଟେ ସିନା ହେଇଛି କୁଆଡେ ଛୁଆ ପିଲା ଖେଳିବେ ଆମେ ଆମ କା
ଦୋଳି ଭିଡିଛ ତମର?
ଆମର କୂଅ ପାଖରେ ହେ ବାରିଆଡେ ଗୋଟେ ଗ ପଛରେ ବିଲ ଭିତରକୁ କରାହେଇଛି। ହୁଁ ଏଇରା ଏମିତି ଧନ୍ଦା ଆଉ କରିବାକୁ ଟିକେ ପଡିବ ତଥାପି ଆମ ଶାଶୁ କହିଛନ୍ତି ଜଲ୍ଦି ଉଠିକି ଟିକେ କଲେ କରିବ ପିଠାଜେ ଜଲଦି କାମ ସଇଲେ ଜଲଦି ଦୋଳି ଖେଳିବା। ଦେଖିବା ଆଉ ଚେଷ୍ଟା କର
ତୁ ଆଡାନ୍ସ ବୋଧେ ଆଉ।
ହୁଁ ହୁଁ। ମୁଁ ହେଇଥିପାଇଁ କହିଲି ଜେ କହିଲି ଜଲଦି ଶୋଇବ ଯେ ଜଲଦି ଉଠିବ ଆଉ ତମେ ରଜରେ ସିନା ଶୁଅନ୍ତ। ତମେ ଯୋଉ ଶୋଉନ କି ଆମକୁ ଶୋଇ ଦଉନ ତମେ ଶୋଇପଡିବ ଆମକୁ ଶୋଇବାକୁ ଦବ। ନା ତମେ କିଆଁ ଉଠିବ କି ତମେ ଶୋଇଥିବ ମୁଁ ପି ପିଠା କରିଦେବି ତମେ ଖାଇବ ଆଉ କଣ ମୁଁ କହିଲି ହଉ ହେଲା ଆଉ କଣ ଭଲ କଥା।
ହଉ ରଜରେ ଯଦି ଶାଶୁ ମା କରିକି ଦେବେ ଆଉ ତମ ଶାଶୁ ତ ବହୁ ଆଡଭାନ୍ସ ବହୁତ ଭଲ ବୋଲି ତମକୁ କରିବାକୁ ଦେବେ ହେଲ୍ପ କରିବେ। ଖାଇଦବ ଝିଅ ଭଳିଆ ରହୁଛ ଆଉ।
ଉଁ ହଉ ହଉ ମୁଁ ରଖୁଛି ଯାଉଛି ଆମର କାମ ଅଛି ତ ମୁଁ ଆସେ ଆଉ।
ଓହୋ ହଉ ଦେ ଦେ ପରେ କେତେବେଳେ ପୁଣି କଥା ହବା ଆଉ।
ହୁଁ।
ଅ ହଉ ରଖ।